ହାଲୋ।
ହଁ କଁ କରୁଚନ୍ତି।
ସେ
ସେଇ ଗୋଟେ ଖାଇଥିଲି
କିଏ ଅଛି?
ହ ଆଜ୍ଞା ଛୁଆଙ୍କର ଛୁଟି ଅଛିନା ମାନେ ଆମର ଛୁଟି ନାହିଁପା। ଆମର କିନ୍ତୁ ଛୁଟି ନାହିଁବା।
ହୁଁ ହୁଁ।
ଆଉ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଚକୁଳି ପିଠା ଆଉ ମଟର ତରକାରୀ।
ଓହୋ ଯୋ ଆପଣ ନିଜେ ବନେଇଥିଲେ ନାଘରେ କିଏ ମାନେ
ମୁ ନିଜେ
ରେସିପିଟା କହୁନାହାନ୍ତି ମତେ କେମିତି କଣ ବନେଇଲେ?
ଉଁ ହୁଁ ଚକୁଳି ପିଠାରେ ଖା ଜୋଉ ସରି ବିରିକୁ ବତୁରେଇଥିଲି ତାପରେ ତାକୁ ଗ୍ରାଇଣ୍ଡରରେ ପେସେଇକି ତାପରେ ପାଣି ଦେଇକି ତାପରେ ସେଥିରେ ଟିକେ ଚାଉଳ ଚୁନା ପକେଇକି ଲୁଣ ପକେଇଲି ତା ତାପରେ ଚିନି ଟିକେ ନାଗୁରୁ ପକେଇଲି ପକେଇଲି ତାପରେ କଡ଼େଇ ବସେଇକି ତେଲ ପକେଇକି ତାପରେ ସେପିଠାକୁ ପକେଇଲି
ତାପରେ ତାକୁ ଓଲଟେଇଲି ତାପରେ ପିଠା ହେଇଗଲା। ଖାଇଲି ତମେ?
ହଁ ଖାଇଥିଲି ରୁଟି ଖାଇଥିଲି ଇଚ୍ଛା ହେଲାନିଯେ ଦେହଟା ଭଲ ନାହିଁତ ଇଚ୍ଛା ହେଲାନି କଦଳୀ ଗୋଟେ ଖାଇଥିଲି।।
ଏମତି ବସିଥିଲି ଆଉ, କାଲି ତ ଯାଇଥିଲି ଟିକେ ଧବଳେଶ୍ୱର ବୁଲିବାପାଇଁ ତ
ଓହୋ, ଧବଳେଶ୍ୱର ଆପଣଙ୍କ ସେ ପାଖେରେ କି?
ଆଜ୍ଞା
ଧବଳେଶ୍ୱର ଆପଣଙ୍କ ପାଖେରେ?
ଏଇଠି ପାଖେରେ ଆଉ, ତଥାପି ପଚାଶ ଷାଠିଏ କିଲୋମିଟର ହବ।
କଣ ଧବଳେଶ୍ୱର ତ ଆମେ ଯାଇନୁ, କଣ ଧବଳେଶ୍ୱରଙ୍କ ବିଷୟରେ ଟିକେ କହିବେ।
ପ୍ରସିଦ୍ଧ ଓ କଟକ ଯୋଉ ଆଠଗଡ ଜାଣିଥିବେ, କଟକ, ଆଠଗଡ
ଆଜ୍ଞା।
କଟକ ସହରରୁ ପା ହବ କେତେ କିଲୋମିଟର କହିଲେ ସତେଇଶ କିଲୋମିଟର ଭଳିଆ ହବ।
ଆଜ୍ଞା।
ନଦୀ କୂଳରେ ପୁରା ମନ୍ଦିର ଟା। ନଈଟା ଅଛି ତୋ ଆଗୁରୁ ସବୁ ବଂଙ୍ଘା ଯାଉଥିଲେ ତାପରେ ଜୁଲାପୋଲ ବି ହେଲା। ସେଠୁ ଝୁଲାପୋଲ ପରେ ଏବେ ଝୁଲାପୋଲ ଖରାପ ହେଇଗଲାଣି। ଏବେ ବ୍ରିଜ୍ ବନା ହେଇଛି। ବ୍ରିଜ୍ ଏ ସବୁ ଯାଉଛନ୍ତି ଯାଉଛି ଚାଲି ଚାଲିିବା ଆଉ। ହୁଁ। ଚାଲି ଚାଲି ଯିବେ ଆଉ, ମନ୍ଦିର ଯୋଉ ଠାକୁର ଅଛନ୍ତି ଚାରି ଫୁଟ ର ଗୋଟେ ଧଳା ର ଲିଙ୍ଗଟେ ଶିବଲିଙ୍ଗ।
ହଁ ହଁ।
ମନ୍ଦିର ବି ଅଛି ମନ୍ଦିର ପରିସରରେ ଚୟାଶଠୀଟା ଆଉ ତା ପର୍ବ ହଉଛି ବଡଓଷା ଆଉ କାର୍ତ୍ତିକ ପୂର୍ଣ୍ଣିମା। ଏଇଥିରେ ଗଲେ ସବୁଠୁ ବଡ ପର୍ବ, ପାଞ୍ଚ ଦିନ ଧରିକି ପୁରା ଲକ୍ଷ ଲକ୍ଷ ଲୋକ ହୁଅନ୍ତି ସେଠି। ଶିବରା ରାତି ସାରା ପୁରା ଶହେ ଆଠଟା ଦୂପ ଜଳେ, ମହାଦୀପ ଉଠେ। ସବୁ ଶ୍ରାବଣ ସୋମବାଇ ବି କରନ୍ତି ଶ୍ରାବଣ ମାସରେ, ପ୍ରତି ସୋମବାରରେ ବହୁତ ଭିଡ ହୁଏ
ହୁଁ ହୁଁ।
କୁଆଁରୀ ଝିଅମାନେ ସବୁ ପାଣି ନେଇକି ଢାଳନ୍ତି। କାଉଡିଆ ଯୋଉ ଯିଏ ଧରିକି କଣ କହିଲେ ଯୋଉ କାଉଁଙ୍ଗୀ ଯୋଉ କୁହନ୍ତିନି ୟା ହୁଏ। ହଁ ହଁ। ସେଇଥେରେ ପାଣି ନେଇକିରି ଢାଳନ୍ତି ଶିବଙ୍କ ମୁ ମୁଣ୍ଡରେ। ମାନେ ଯୋଉ ସେଇ ମହାନଦୀରୁ ପାଣି ନେବେ ଢାଳିବେ। ସକାଳ ଛଅଟା ରୁ ଆଠଟା ଭିତରେ ଗଲେ ଟିକେ ମନ୍ଦିର ଟା ଫାଙ୍କା ଥାଏ।
ଓଁ ହଁ।
ବେଶ ଟାଇମ୍ ହଉଛି ଆପଣ ଅକ୍ଟୋବରରୁୁ ମାର୍ଚ୍ଚ ମାସରେ ଯିବେ ଏଠି ଭଲ ଆଉ ବର୍ଷା ଦିନେ ଗଲେ ତ ପାଣି ବହୁତ ହେଇଯାଇଥାଏ ନା ନଦୀରେ
ହୁଁ।
ହଁ ଆଗୁରୁ ଝୁଲାପୋଲରେ ଛାଡୁନଥିଲେ ପାଣି ଅଧିକା ଆଇଲେ। ଏବେ ତ ଜାଣିଚି ବ୍ରିଜ୍ ହେଇଗଲାଣି ତେଣୁକରି ଛାଡୁଛନ୍ତି ବ୍ରିଜ୍ ବାଟେ ଯାଇପାରିବେ। ହ ଆଉ ସେଠି ରହସ୍ୟ ହଉଛି ଭକ୍ତ ମାନେ ବିଶ୍ଵସ କରନ୍ତୁ ଭବଳେଶ୍ଵର କୁ ଯାହା ମାନସିକ କରିବେ ଆଉ ନିଶ୍ଚିନ୍ତ ମାନେ ପାଇବେ। ଖାସ କରିକି ନୂଆ ଚାକିରିରେ ବିବାହ ସେଉଠୁ ଯାର ପିଲା ପିଲି ଛୋଟ ଛୁଆ ହଉ ନଥାନ୍ତି ଯୋଉ ସେମାନଙ୍କ ପାଇଁ ବେଶୀ ସେମାନେ ଯାଆନ୍ତି ମାନସିକ କରନ୍ତି।
ୟି ଅ
ସବୁ କଥା ଆଉ ନାହିଁ।
ଆଉ ରଥଯାତ୍ରା ଆପଣଙ୍କ ଆଡେ କଣ କେମିତି ହଉଛି।
ରଥ ଯାତ୍ରା ତ ଆମର ଏହିଠି ଗୋଟେ ମନ୍ଦିର ଅଛିି ଏହିଠି ଗୁଡି। ନା ମୋଏ ପାଖରେ ନୁହଁ ତଥାପି ଟିକେ ଦୂର ହୁଏ ସେଠି କିନ୍ତୁ ମୁଁ ସେଠି କେବେ ଯାଇନି। ଥରେ ଛୋଟବେେଳେ ଯାଇଥିଲି ହେଲେ ଯାଇନି ଆଉ ଗୋଟେ ମନ୍ଦିର ନୂଆଟେ ହେଇଛି ସେଠି ରଥଯାତ୍ରା ହଉନି।
ହୁଁ ହୁଁ
ହମ୍ଁ ହୁଁ ସେଠି ହବ ବଧେ ଏଇ ବର୍ଷ ପୁରା ପୁରୀ ମଣ୍ଡିର ଭଳିଆ ହେଇଛି ମନ୍ଦିରଟା ବଡ ମନ୍ଦିରଟେ।
ହୁଁ
ହାଲୋ ହବ ଏ ବର୍ଷ ଯଦି ହେଲା ହେଲା ଯିବା ତ ଆପଣଙ୍କ ସେଇଆଡେ ହଉ ଯିଦାବହ ଯୋଉ ରଥଯାତ୍ରା
ହଁ ରଥଯାତ୍ରା ଉଁ ଏ ହୁଏ ଆମର ରଥଯାତ୍ରା ହୁଏ। ସେ ପୁରୀ ଭଳିଆ ଆମର ବି ସେଇ ପୁରୀ ରଥ ପୁରୀ ଠାକୁରଙ୍କ ସହିତ ଆମ ଠାକ କୁକୁରଙ୍କର ମାନେ ଯେଉଁ କି ପୁରାଣରେ ଯେଉଁ ଲେଖାଯାଏନି ସମଜିନିଷ ଅଛି ବୋଲି
ହଁ
ସେଇଟା ଲେଖା ଯାଇଛି ବି। ଆ ପ୍ରତ୍ଯୟ ପ୍ରତିବର୍ଷ ତ ଏଟା ଆଷାଢ ମାସର ଆମର ହବ ସେ ଆଷାଢ ମାସ ଶୁ ଶୁକ୍ଳ ପକ୍ଷ ଦିତି ଇତ୍ୟା ତିଥିରେ ଆଉ। ଆମର କିନ୍ତୁ ସେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଗୋଟିଏ ରଥ କରାଯାଇଛି ସେଗୋ ଗୋଟିଏ ରଥରେ ଆମେ ତାଙ୍କୁ
ଆଉ କଣ କୁହନ୍ତୁ, ଆଉ ପୁରୀ ରଥଯାତ୍ରା ଦେଖିଛନ୍ତି।
ଆମେ ପୁରୀ ରଥଯାତ୍ରା ହେଲେ ଠାକୁରଙ୍କ ଯାଇ ନୁ ସବୁ। ଦେଖିବା ଯଦି ଏଇ ବର୍ଷ ଯିବାର ଅଛି ଯଦି ଆମେ ଯିବୁ।
ଉଁ ହୁଁ ଓଡ଼ିଶାରୁ ତ ସବୁଠାରୁ ମହାନ ଅବଂ ବିଶ୍ୱପ୍ରସିଦ୍ଧ ପର୍ବ ହେଉଛି ରଥଯାତ୍ରା।
ଆଜ୍ଞା!
ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠାନ ହୋଇଥାଏ।
ଏଇ ପବିତ୍ର ଦିନରେ ଶ୍ରୀ ଜଗନ୍ନାଥ ବ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା, ମହାପ୍ରଭୁ ନିଜର ରତ୍ନସିିଂହାସନ ଛାଡ଼ି ତିନୋଟି ବିଶାଳ ରଥରେ ବିଜେ କରନ୍ତି। ତ ଗୁଣ୍ଡିଚା ମନ୍ଦିରକୁ ଯା ଯାତ୍ରା କରନ୍ତି। ଗୁଣ୍ଡିଚା ମନ୍ଦିରର ତାଙ୍କ ମାଉସୀମା ମନ୍ଦିର। ଅ ରଥ ଗୁଡ଼ିକର ନାମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥକୁ ନନ୍ଦିଘୋଷ କୁହାଯାଏ। ବଳଭଦ୍ର ରଥକୁ ତାଳ ଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଦର୍ପ ଦଳନ ବୋଲି କୁହାଯାଏ। ଆ ଛେରା ପହଁରାରେ ଆମର ହେଉଛି ରଥ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀରେ ଗଜପତି ମହାରାଜ ଯିଏ ଅଛନ୍ତି। ସେ ଏକ ସୁନାର ଝାଡୁ ଧରି ଚାରି ପାଖ ର ଥ ଚାରିପାଖ ସଫା କରନ୍ତି।
ତାପରେ ଗୁଣ୍ଡିଚା ମନ୍ଦିରକୁ ଆମର ଯାତ୍ରା କେମିତି ହୁଏ ନା ରଥଗୁଡ଼ିକ ଶ୍ରୀମନ୍ଦିରରୁ ଭକ୍ତମାନେ ବଡ଼ ଦାଣ୍ଡ ଦେଇ ବଡ ଦାଣ୍ଡ ଦେଇ ହିଁ ଗୁଣ୍ଡିଚା ମନ୍ଦିରକୁ ଯାହାକୁ ବି ମାଉସୀମା ମନ୍ଦିର ଘର ମଧ୍ୟ କୁହାଯାଏ। ପର୍ଯ୍ୟନ୍ତ ଟାଣି ନିଅନ୍ତି ସେଠାରେ ମହାପ୍ରଭୁଙ୍କୁ ସପ୍ତାହେ କାଳ ବିଶ୍ରାମ କରାନ୍ତି। ସେ ସପ୍ତାହେ କାଳ ବିଶ୍ରାମ ନେବେ ଏ ଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହିବା ପରେ ନବମ ଦିନରେ ପ୍ରଭୁମାନ ମାନେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରା ପୁଣି ନିଜ ରଥରେ ବସି ଶ୍ରୀମନ୍ଦିରକୁ ଫେରନ୍ତି।
ଆ ଦୃଷ୍ଟିକୋଣରୁ ଏ କାର୍ଯ୍ୟ ମାନେ ମନୁଷ୍ୟ ହିଁ କେବଳ ରଥକୁ ଟାଣେ ଆଉ ଏଠି ଇଁ ମାନେ ମନୁଷ୍ୟ ହିଁ ରଥ ଟାଣେ। ଆଉ ପ୍ରଭୁ ଆମର ସାରଥୀଙ୍କ ଭଳି ଉ ରଥରେ ବସି ଆସନ୍ତି ଆଉ।
ହଁ ମୁଁ ତ ଯାଣିଛି ମୁଁ ହୁଏ ବୋଲି। ମୁଁ କେବେ ଯାଇନି ଯିବା କେବେ ଆଉ ଆପଣ ଯାଇଛନ୍ତି କାଳେ ରଥଯାତ୍ରା କୁ?
ହଁ। ଏବେ ଏଠି ଆମର ଏବେ ହେଇଯିବ ନବଯୌବନ ଦର୍ଶନ। ବା ଆଉ ସ୍ନାନ ପୂର୍ଣ୍ଣମା ବା ସୁନାବେଶ। ଏମିତି ଆଉ ଚାଲିବ ଏବେ ଭଗବାନଙ୍କର ଆଉ ଦାରୁଦଳନ। ଆଉ ଆପଣଙ୍କ ଆଡ଼େ ଆଉ କଣ କଣ ଅଛି ସବୁ?
ମନ୍ଦିର ଏତେ ନାହିଁ କଟକ ଆଡେ ଗଲେ ମିଳିବ ସବୁ
ଉଁ ହୁଁ ଆପଣଙ୍କର ସେଇଠୁ କଟକ କେତେ କିଲୋମିଟର ପ୍ରାୟତଃ ହବ?
ପ୍ରାୟତଃ ପଚାଶ କିଲୋମିଟର ପଇଁଚ ପଇଁତିରିଶି, ପଇଁଚାଳିଶ ଖଣ୍ଡେ ହବ।
ହୁଁ କଟକ ସେ ଯେଉଁ ଗୋଟେ ମ୍ୟୁଜିୟମ୍ ଅଛି ଯାଇଛନ୍ତି?
ହଁ ହଁ ହଁ।
ଲଭୁଲସ୍ ପଏଣ୍ଟ ଅଛି ଗୋଟେ ତାରି ସାମ୍ନାରେ ତ?
ହଁ।
ହୁଁ ହୁଁ ସେଠି କଣ କଣ ଦେଖିଲେ ସବୁ?
ସମସ୍ତ କଥା ଗଲେ ପାଣି ବି ଛୋଟ ମୂର୍ତ୍ତିଟେ ଅଛି ସେଇଟା ଗୋଡେ ସୁନ୍ଦର ହେଇଥିଲା।
ଉଁ ହୁଁ।
ହଁ ପୁରାତନ ଜିନିଷ ପ୍ରାୟ ବହୁତ ଅଛି। ମାଛ ବି ଅଛି ବୋହୁତ ପ୍ରକାର ମାଛ ଆକ୍ୟୁରିୟମରେ ଅଛନ୍ତି ଦେଖିବେ ଆପଣ ଆପଣ ଯାଇଛନ୍ତି କେବେ?
ହଁ ମୁଁ ଥରେ ଯାଇଥିଲି। ମୋ ସହିତ ଆଉ ଜଣେ ଯାଇଥିଲେ ଆଉ।
ଆ ସୁନ୍ଦର ସୁନ୍ଦର ବଡ଼ ବଡ ମାଛ ନାଇ
ହଁ ସେ ମାଛ ଅଛନ୍ତି ଠିକ ତ ସୁନ୍ଦର ସୁନ୍ଦର ମାଛ।
ଉଁ ହୁଁ। ଆ ଡଙ୍ଗାଟେ ହେଇଥିଲା ଡଙ୍ଗାଷ୍ଟାଇଲର ତ ହେଇଥିଲା ବହୁବଢିଆ ଲାଗିବ ସେଇଟା।
ହଁ।
କେତେ ଜିନିଷ ସେଠି ରଖାହେଇଚି କାଚ ଭିତରେ ବୁଲିକି ଦେଖିବେ ଫଟ ଫଟ ଉଠେଇବେ। ହଁ ପୁରା ବୁଲି ପାରିଲିନି ସେଦିନ ଟାଇମ ହେଇଗଲା ବହୁତ୍ ପଳେଇ ଆସିଲୁ।
ଉଁ ହୁଁ।
ଆମେ କେବେ ଗଲେ ବି ବୁଲିକି ଆସିବୁ ଆଉ।
ହୁଁ କେବେ ଗଲେ ଦେଖିଆ ମୁଁ ହବ ଯଦି ଦି ଯିବି ସେଠିକି ବୁଲିବା ପାଇଁ ଆଉଥରେ ବି ଆଉ ଭାବିଚି ଇଚ୍ଛା ହେଇଚି ଆଉ।
ହଉ ଆପଣ ଯାଆନ୍ତୁ ମୁଁ ଯାଉଥିଲି କଣ କାମ କରିବି ଅଛି ତ।
ଆଜ୍ଞା।
ଆଜ୍ଞା ହଁ।